ହଁ ଶୁଭୁଚି ଅ ଆପଣ ମୋ ଆଜ୍ଞା ହେ ହେ। ବହୁତ୍ ହିଁ ଭଲ ଅଛି ଆପଣ ଏତେ ଉଚ୍ଚ ସ୍ୱର ଆଉ କ୍ରୋଧିତ ଲାଗୁଛନ୍ତି ଟିକେ ବୋଧେ।
ନାଇଁ ମୁଁ କ୍ରୋଧୀତ ନାହିଁ ମୁଁ କହିଲି ବୋଧେ ଆଶୀର୍ବାଦକୁ ଆଜି ଆଶୀର୍ବାଦ ମିଳିନି।
ଆଜ୍ଞା ମନ୍ଦିର ତ ଯାଇନି ଆଶୀର୍ବାଦ କେମିତି ମିଳିବ।
ଓହୋ ଆଉ ଦିଅ ଫିଅ ସବୁ ଭଲ ଅଛି?
ହଁ ଦେହ ଭଲ ଅଛି ଆଉ ବହୁତ୍ ସୁସ୍ଥ ଲାଗୁଚି ମତେ ଏବେ ଟିକେ। ଆଉ ଏଖାଦ୍ୟ ବି ଠିକ୍ ଠାକ ଖାଇଚୁ? ଏ ମେଡ଼ିସିନ୍ ଖାଉଚି ଟିକେ ଥଣ୍ଡା ହେଇଥିଲା ହଁ କୁହନ୍ତୁ। ହଁ ଆଉ ଆପଣଙ୍କ ଦେହ ଭଲ ଅଛି? ହାଲୋ ହାଲୋ। ହାଲୋ। ହାଲୋ ଗଣେଶ ଭାଇ ହାଲୋ। ହାଲୋ। ହାଲୋ। ହାଲୋ।